ହାଲୋ।
ହଁ କଣ କରୁଥିଲୁ?
ଏଇଠି ବଇଚି ଆଉ।
କାହା ପାଟି ଏତେ ଜୋରରେ ଶୁଭୁଚି?
ସେଇ ଆମ ମୋ ଛୋଟ ଭାଇଟେ ଅଛି ତ ସେ ହିଁ ଯୋଉ ହସୁଛି।
ଆଛା ଆଛା ଆଉ ଟିକେ ଏପଟକୁ ଆସେ ଟିକେ କଥା ହବା।
ହଁ ହଁ।
ଆଉ ଖାଇବା କଣ ହେଇଥିଲା ଆଜି?
ଆଜି ଆଜ୍ ତ ମଙ୍ଗଳବାର ହେଇଥିଲା ଆମର ଭାତ ଆଉ ନଡିଆ ବରା ତରକାରୀ। ପୋଟଳ କଲରା ଚିପ୍ସ ହେଇଥିଲା।
ବଢିଆ ଖାଇବା ଆଉ।
ହଁ ତମ ତମର କଣ ହେଇଥିଲା?
ଆମର ଆଜି ଭାତ, ଡାଲି, ଛତୁ ତରକାରୀ। ଆଉ ଭଜା ଏମିତି ସବୁ ଆଉ ଶାଗ।
ହଁ ନାଇଁ ନଡିଆ ବଡା ତର ତରକାରୀରେ ଯୋଉ ମସଲା ଟା ଆମର ଶିଳ ବଟା ମସଲା ଟା।
ହୁଁ।
ସେଇଟା ଦିଆହେଲେ ଭଲ ଲାଗେନି କି।
ହଁ ବଢିଆ ଲାଗେ ସେଇଟା ବଢିଆ ଲାଗେ। ଏମିତିରେ ତ ସମସ୍ତେ ଏବେ ଖାଇବା ଯଉ ବନଉଛନ୍ତି ସମସ୍ତେ ତ ଗ୍ରାଇଣ୍ଡରରେ ମସଲା ବାଟୁଛନ୍ତି ଶିଳବଟା ମସଲାଟାର ଟେଷ୍ଟ ଭଲ ଲାଗେ ତମେ ନଡିଆ ବ ତରକାରୀ କେମିତି ମାନେ ଏଇ ଶିଳରେ ବାଟି କରିଛ ନଡିଆ ଚାଉଳ ନା ଗ୍ରାଇଣ୍ଡର ରେ?
ହଁ ହଁ ନାଇଁ ଆମର ସବୁ ଶିଳରେ ବଟା ହୁଏ ଆଉ।
ହଁ ଆମେ ବି ବାଟୁ ଆଉ ସେ ଯୋଉ ନଡିଆ ବାରରେ ବି ତମେ ମିଶେଇବ ଆଉ ଟିକେ ମାନେ ଖାଲି ଜଣେ ଜଣେ ନଡିଆ ଆଉ ଚାଉଳ ବା ଟିକି ବରା କରନ୍ତି ତମେ ତା ଦେହେରେ ଟିକେ ଜିରା। ହଁ ପିଆଜ ଟିକେ ଆଉ ରସୁଣ ଦି ପାଖୁଡା। ଟିକେ ଶୁଖିଲା ଲଙ୍କା ଦିଟା ସେଇଟା ବାଟିଲେ ସେ ଟିକେ ଅଧିକ ଟେଷ୍ଟ ଲାଗେ। ସେ ବରାଟା।
ହଁ। ନାଇଁ ଆମର ଶିଳ ବଟା ଟା ବହୁତ ଟେଷ୍ଟ ନୁହେଁ କି ତାର।
ହଁ ହଁ। ସେରା ବହୁତ ଟେଷ୍ଟ ଲାଗେ।
ହଁ ତତେ ଭଲ ଲାଗେ ନଡିଆ ପୁରା ତରକାରୀ?
ହଁ ମତେ ତ ବହୁତ ବଢିଆ ଲାଗେ। ମୁଁ ବି କେତେ ଥର ବନେଇକି ଖାଏ ବେସନ ଆଳୁ ତରକାରୀ ବି ଭଲ ଲାଗେ ମତେ। ତାପରେ ନଡ଼ିଆ ବରା ଭଲ ଲାଗେ।
ହଁ।
ହଁ। ତାପରେ ଆଉ ବର୍ଷା ଫରର୍ଷା
ହଁ ଆଜି ଟିକେ ସେମିତି କୁଣ୍ଡା ଝାରୁଥିଲା ବର୍ଷା।
ଆଉ ଆମ ଏପଟେ ତ ଦି ଦିନ ଆମ ଏପଟେ ବହୁତ ଦି ତିନି ଦିନ ହେଲାଣି ଏତେ ବର୍ଷା ଯେ ହୁଁ ସେମତି ଲାଗେ ଲାଗି ରହିଛି ଆଜି ଟିକେ ଚାରିଟା ବେଳେ ଟିକେ ପାଗ ଖୋଲିଲା। ନହେଲେ ତିନି ଦିନି ହେଲାଣି ପ୍ରବଳ ବର୍ଷା ହଉଥିଲା।
ଓହୋ।
ଆଉ ବାରିରେ ସବୁ କଣ କଣ କି କି ଗଛ ଲାଗିଛି?
ଆମର ପୋଇ ଗଛ ଲାଗିଛି ଛଚିନ୍ଦା ଲାଗି ଚି ଭେଣ୍ଡି ଲାଗିଛି, ଜହ୍ନି ଲାଗିଛି, କାକ୍ କୁଡ଼ି ବି ଲାଗିଛିି।
କଣ ସାତ ପତ୍ର ଭେଣ୍ଡି ନା
ହଁ ସାତ ପତ୍ର ଭେଣ୍ଡି ଲାଗିଛି।
ହଁ ସେଇଟା ବଢିଆ ଲାଗେ ଫଳ ଭଲ ହୁଏ। ମୁଁ ବି ଗୋଟେ ବର୍ଷ ଲଗେଇଥିଲି ଆ ମ ବାରିରେ ବହୁତ ବଢିଆ ହେଇଥିଲା। ହଁ ଆଉ ଗୋଟେ ନାହିଁ ଗୋଟେ ନାଲି କଲର ର ବି ଗୋଟେ ଭେଣ୍ଡି ଅଛି। ନାଲି ରଙ୍ଗର।
ହଁ ଯେ ସିଏ ତୁ ଆମ ଏପଟେ କାଇ ଏତେ ହୁଏନି ନା।
ହଁ ପିଜୁଳି ବି ନାଲି ପିଜୁଳି ତୁ ଖାଇଛୁ?
ହଁ ହଁ ସେ ଯୋଉ ପୁରା ଚୁଇଁ ଚୁଇଁ ପିଜୁଳି ତ!
ନାଇଁ ତା ଭିତର ନାଲି ନୁହଁ। ଯେମିତି ନୀଳ ଯେମିତି ତମେ ବିଜୁଳି ଦେଖୁଛ ନୀଳ ନୀଳ ତା ବାହାର କଲର ସେଟା ନୀଳ ନା ସେଟା ନାଲି କଲର ଅଛି।
ହଁ ମୁଁ ଖାଇଛି।
କଦଳୀ ବି ନାଲି ନାଇଁ କି? ଦୋକାନ ନାଇଁ ସେଇଠି ଗୋଟେ ଗଛ ଅଛି, ଆମ ଘର ପାଖରେ ସେଇଠି ପୁରା ନାଲି କଲର। ଆଉ ଏବେ ତ ଏଇ ବର୍ଷ ବି ଆମ ବାରିରେ ଏତେ ଜାମୁକୋଳି ହେଇଛି ବହୁତ ବଢିଆ ଜାମୁକୋଳି ହେଇଛି ତୁ ଆସିଲେ ଖାଇବୁ।
ହଁ ମୋ ପାଇଁ ରଖିଥିବୁ ହେଲା।
ହଁ ରଖିଥିବୁ କଣ, ସେ ତ ପାରିବା ପାଇଁ କି ଲୋକ ଦରକାର। ତିନି ଚାରି ଜଣ ନହେଲେ ଆମେ ପାରିପାରୁନୁ। କାହିଁକି ନା ସେ ଗୋଟେ ଆମ ଯୋଉ ଚାଷ ଜମି ସାଇଡ ରେ ସେ ଗଛଟା। ତ ବିଲ ଭିତରକୁ ପଶିବାକୁ ପଡେ, ମାନେ ଯଦି ତମେ ଗଛରେ ବହୁତ ଡେଙ୍ଗା ହେଇଗଲାଣି ସେ ଗଛଟା ତ, ସେଥିପାଇଁ କେହି ତ ଆଉ ଏତେ ଉପରକୁ ଏତେ ଉଚ୍ଚା ଗଛକୁ ସମସ୍ତେ ଡରୁଛନ୍ତି ଚଢିବା ପାଇଁ କେହି ରାଜି ହଉନାହାନ୍ତି। ତେଣୁ ଆମେ କଣ କରୁ ଆମେ ଚାରି ଜଣ ଚାରିପଟେ ପାଲ ଧରିବୁ ବିଲ ଯେହେତୁ କାଦୁଅ ଥାଏ ତ ଗଛକୁ ହଲେଇଲେ ନଗିରେ ପାଣିରେ ପଡିଯିବ ସବୁ କୋଳି ନଷ୍ଟ ହେଇଯିବ। ସେଥିପାଇଁ ଆମେ ଚାରି ପଟେ ହଁ ଗଛ ତଳେ ଚାରିଜଣ ଓ ବହୁତ ବଡ ପାଲ ନେଇକି ଚାରି ଜଣ ଧରିବେ ଆଉ ଗୋଟେ ବଡ ନଗୀରେ ଆମେ ବାଉଁଶ ନଗୀ କରିକି ଗଛ ଡାଳରେ ସେ ପାଲ ଉପରେ କୋଳି ଗୁଡା ପଡେ ଆଉ ତଳେ ପଡିକି ବି ଫାଟିକି ନଷ୍ଟ ହବନି। ସେମିତି ଆମେ ତାକୁ ଇଏ କରୁ। ଏଇ ବର୍ଷ ବି ବହୁତ ହେଇଛି।
ଓହୋ।
ଆସନ୍ତୁ କାହାକୁ ସମସ୍ତେ ମିଶିକି ଆମେ ତୁ ବି ଆସିବୁ, ଆମେ ସମସ୍ତେ ସେ ମିଶିକି ପାରିବା କୋଳିପାରି ଖାଇବା ଆଉ, ସେ ବି ଦେହ ଦେହ ପାଇଁ ବହୁତ ହିତକର ଡାଇବେଟିସ ଯିଏ ରୋଗୀ ମାନେ ଥାନ୍ତି ସେମାନେ ତାର ମଞ୍ଜିିକି ବି ଗୁଣ୍ଡ କରି ଖାଆନ୍ତି ତା ମଞ୍ଜିିକି ବି ସେମାନେ ଫୋପାଡନ୍ତିନି। ଜାମ୍ମୁ ହଁ ଜାମୁ କୋଳିଟା ବହୁତ ଦେହ ପାଇଁ ହିତକାର। ବାଟରେ ବି ମିଳୁଛି ରୋଡ ସାଇଡରେ ବି ବିକ୍ରି କରୁଛନ୍ତି ବହୁତ ବଡ ବଡ ଜାମୁ। ଏଇଟା ଆମର ଦେଶୀଟା ଛୋଟ ଛୋଟ ମିଠା। କିନ୍ତୁ ସେଗୁଡା ସବୁ ଫାର୍ମ ଗଛର ସେ ସବୁ। ବିକ୍ରି କ କରୁଛନ୍ତି ରୋଡ ସାଇଡରେ ବିକ୍ରି ହଉଛି ତ।
ହଁ ଶିସୁପରେ ବି ଆମର ସାର ହେଗିରା ବି ମିଶୁନି କି।
ହଁ ନା ଆମର ଏଇଟା ତ ଆମ ବାରିରେ ଯୋଉଟା ସେଇଟା ତ ଆମେ ତ ଜନ୍ମ ହେଇନଥିଲୁ ସେ ଗଛ ବହୁତ ବର୍ଷର ଗଛ। ସେ ଏମ ବି ଦେଶୀ ସେଥିରେ ତ ସାର ନାହିଁ ମସ ସଲା ନାଇଁ ବଢିଆ ବଢିଆ ହେଇଛି। ଆଉ ଆମ ବାରିରେ ବି ପିପଳି ହେଇଛି ପିପଳି ଗଛ ବି ଅଛି। ହଁ ପିପଳି ଆମେ ପାଚିଲେ ସିଏ ସିଏ କଣ କରେ ଲଟା ସିଏ ମାଡିବ। ଯୋଉ ଗଛ ପାଖରେ ତୁ ଲଗେଇବୁ ସେଇ ଗଛରେ ସେ ମାଡିବ।
ହଁ।
ହଁ ଆ ମୁଁ ମତେ ଜଣେ ଆଠ ଗଡ଼ର ମଉସା ମତେ ଦେଇଥିଲେ ସେ ଗଛ। ସେ ମଉସାଙ୍କୁ ମଉସା ମତେ ଆଣି ଦେଇଥିଲେ ମୁଁ ସେ ଗଛ ପୋତିଥିଲି। ସେ ଗଛଟା ମାଡିଲା ଗୋଟେ ଅମୃତଭଣ୍ଡା ଗଛ ଉ ସହିତ। ଆଉ ଯଦି ଚାଖୁଣ୍ଡା ଗଛ କି ଗୁଆ ଗ ଛ ଦେଇଥାନ୍ତ ଏତେ ଉପରକୁ ଚଢିବ ବା ତୋଳିବା ପାଇଁ ଅସୁବିଧା। ତେଣୁ ସେ ଅମୃତଭଣ୍ଡା ଗଛକୁୁ ମୁଁ ଗୋଟେ ନଗି ସାହାଯ୍ୟାରେ ତାକୁ କୁ ନୁଆଇଁ ଦେଲି ନୁଆଇଁ ଦେଲି ତାପରେ ପାଚ ସିଏ ସିଏ ଫାଷ୍ଟ ହବ କଷି ତାପରେ ହବ ମାନେ ଅରେଞ୍ଜ କଲର ତାପରେ ପୁରା ରେଡ କଲର ପୁରା ନାଲି ରଙ୍ଗର ହବ। ପାଚିଯିବ ତାପରେ ତାକୁ ଆମେ ତମେ ତୋଳିକି ଆଣିକି ଶୁଖେଇଦବ ଖରାରେ। ସେ ଶୁଖିଗଲେ ପୁରା କଳା କଳା ହେଇଯିବ ରାଗ ବି ଲାଗେ ସେଇଟା ପିପଳି ଆଉ ମହୁ ଖାଇଲେ ଆମର ତାର ଔଷଧୀୟ ଗୁଣ ଅଧିକ। ସେଇଟା କାଶ ଯାହାର ଭଲ ହୁଁ।
କାଶ ପାଇଁ ବ୍ୟବହାର କରାଯାଏ।
ହୁଁ ସେଇଟା ତାରି ପିପଳି ଗୁଣ୍ଡ ଆଉ ମହୁ ଖାଇଲେ। ତଣ୍ଟିରେ ଆଉ କାଶ ଭଲ ହେଇଯିବ ଯେତେବେଳେ ମାନେ କାଶଟା ଆସୁଥିବ ତଣ୍ଟିଟା ସଲ୍ ସଲ୍ ଲାଗେ। ସେଇଟା ଖାଇଲେ ସେଇଟା ପୁରା ଭଲ ହେଇଯାଏ। ଏଇ ଗଛ ଟା ମୁଁ ଲଗେଇ କି ଯଦି ଆସିବୁ ତାହେଲେ ମୁଁ ନବୁ ସେ ଗଛ ଗୋଟେ ନେଇକି ପୋତିିବୁ ବାରିରେ।
ହଁ ମୋତେ ଗୋଟେ ଦବୁ ଆଉ ଔଷଧୀୟ ଗଛ ସବୁ ଲାଗିବା ଦରକାର।
ହଁ ପାନୋଓଉ ଗଛ ବି ଅଛି ଘି କୁଆଁରି ବି ଲଗେଇଛି। ଆଉ ଇଏ ଲଗା ହେଇଛି ସବୁ ଫୁଲ ଗଛ ବି ସବୁ ବିଭିନ୍ନ ପ୍ରକାର ସୁଗନ୍ଧ ରାଜ। ତାପରେ ସଦା ବିିହାରୀଠୁ ସଦା ବିିହାରୀର ଦି ତିନି ପ୍ରକାର ସେବ ବି ଦି ତିନି ପ୍ରକାର। ସବୁ ପ୍ରକାର ଆଉ ନାଲି ଗୋଲାପ ଧଳା ଗୋଲାପ। ଏଇଟା ଲଗା ହେଇଛି, ବିଭିନ୍ନ ପ୍ରକାର ଫୁଲ ଗଛ, ଲାଗିଛି ଆଉ। ଯୋଉ ଯୋଉ ଜିନିଷ ଯୋଉ ଯୋଉ ଡାଳ ବି ଦରକାର, ଯୋଉ ଗଛ ଡାଳରୁ ବଞ୍ଚି ପାରିବ ତୁ ସେଇଟା କହିଲେ ବି ମୁଁ ତତେ କାଟିକି ଦେଇଦେବି, ନେଇକି ତାକୁ କଲମ୍ୱି କରି ଚାରା କରିକି ତାକୁ ଲଗେଇବୁ। ମଞ୍ଜି ବି ସବୁ ପ୍ରକାର ମୁଁ ରଖିଛି। ଯାହା ଦରକାର ମତେ କହିବୁ। ହଁ।
ହଁ ହଁ। ଆଉ ଯୋଉ ଲେମ୍ବୁ ଗଛ ଲଗେଇଚୁ?
ହଁ ଲେମ୍ବୁ ଗଛ ବି ଲାଗିଚି। ମୁଁ ଛୋଟବେଳୁ ପୁରା ଯେତେବେଳେ କ୍ଲା ମାନେ ସ୍କୁଲରେ ପଢୁଥିଲି, ପ୍ରଥମ ଦ୍ଵିତୀୟ ଶ୍ରେଣୀରେ କେବେଠୁ ଗୋଟେ ଲେମ୍ବୁ ଗଛ ଲଗେଇଥିଲି ସେ ପ୍ରାୟ କୋଡିଏ ପଚିଶ ହଁ ପଚିଶ ଯେ ମାନେ କୋଡିଏ ବର୍ଷ ପରେ ସିଏ ଫଳ ହେଲା। ଚାରିଟା ପ୍ରଥମ ଚାରିଟା ଫଳ ହେଇଥିଲା। ସେ ଫଳଟାକୁ ବି କିଏ ଚୋରି କରି ନେଇଗଲା। ବହୁତ ବର୍ଷ ପରେ ଫଳଟା ହେଇଥିଲା, ମ କିଏ ନେଇକି ଖାଇଦେଲା ଆଉ। ଆଉ ସବୁ ଗଛ ଲାଗିଚି ଅମୃତଭଣ୍ଡା, ମାଙ୍କ ପିଜୁଳି ବି ଲାଗିଚି, ସିଏ ସବୁ ଆସି ମାଙ୍କଡମାନେ ବସି ଖାଉଚନ୍ତି।
ହୁଁ।
ଆଉ ଗୋଟେ ପିଜୁଳି ଆମର ଅଛି ଆ ପୁରା ଛୋଟ ଛୋଟ, ତା ଭିତର କାଟିବ ପୁରା ଲାଲ୍।
ଓହୋ। ହଁ ସେଇଟା ବା ମୁଁ ଛୁଆବେଳେ ଯାଇଥିଲି ତମ ଘରକୁ ଖାଇନଥିଲି କି?
ହଁ ସେ ଗଛ ସେ କିନ୍ତୁ ପାଣିଚିଆ ଲାଗେ, ଏତେ ଟେଷ୍ଟ ମିଠା ଲାଗେନି ଦେଖିବାକୁ ସୁନ୍ଦର, ତା ଭିତର କାଟିବ ପୁରା ଲାଲ୍, କିନ୍ତୁ ଖାଇବାକୁ ଟେଷ୍ଟି ଆଉ ଗୋଟେ ପିଜୁଳି ଅଛି ସେଇଟା ବେଶୀ ଟେଷ୍ଟ ଲାଗେ। ଏ ନାଲି ପିଜୁଳି ଅପେକ୍ଷା। ହଁ।
ହଁ ତମ-ତମ ବାରିରେ କଣ ପିଆରା ପିଜୁଳି ନା କଣ ବା ଅଛି?
ହଁ, ସେଇ ସେଇ ପିଜୁଳିଟା ମିଠା ଲାଗେ। ପୁରା ବହୁତ୍ ବଡ ବଡ। ମାନେ ଗୋଟେ ପିଜୁଳି ଉମ୍ ପ୍ରାୟତଃ ଅଢେଇଶହ ମାନେ ତିନିଶହ ଚାରିଶହ ଗ୍ରାମର ଗୋଟେ ଲେଖା। ସେ ମିଠା ଲାଗେ
ଓହୋ।
ମାଙ୍କଡମାନେ ଆସିକି ବି ଖାଆନ୍ତି, ହଁ ଛାତ ପାଖରେ ତ ମାଙ୍କଡମାନେ ଆସିକି ଖାଆନ୍ତି। ସେ ପିଜୁଳିଟା ଭଲ ଆଉ ସେ ଲାଲ୍ ପିଜୁଳିଟା ଦେଖିବାକୁ ସୁ ସୁନ୍ଦର ଛୋଟ ଛୋଟ ଛୁଇଁ ଛୁଇଁ, ସେ ମିଠା ଲାଗୁନି, ପାଣିଚିଆ ଲାଗୁଚି। ଆଉ ତମ, ତମର ପିଜୁଳି ଗଛ ଅଛି?
ହଁ ଆମର ଏଇ ଯୋଉ ବାରମାସୀ ପିଜୁଳି ନୁହେଁ
ହଁ-ହଁ।
ସେଇଟା ଅଛି।
ହଁ। ନାଇଁ ବାରମାସୀ ଆମର ଏଇଟା ବି ବାରମାସୀ ପିଜୁଳି। ଏ ଗୋଟେ ଫଳ ସରିବ ତ ପୁଣି ଫୁଲ, କଷି, ପୁଣି ସେମତି ଚାଲିଥିବ। ବର୍ଷକ ବାର ମାସ କେବେ ସେ ଗଛକୁ ତମେ ଦେଖିବ, କେବେ ଫଳ ନଥିବ ମାନେ ମାନେ ନାହିଁ। ସବୁବେଳେ ସେ ଗଛରେ ଫଳ ଥିବ। ହଁ। ଏବେ ଦେଖ ଏବେ ବି ଦେଖିବ ଆସିକି ହେଇଚି, ଇଏ ପୁଣି ପାଚିଲା ବେଳକୁ ପୁଣି ଫୁଲ କଷି ଧରିବ। ପୁଣି ସିଏ ହେଲା ବେଳକୁ ଫଳ, ସିଏ ସରିଲା ବେଳକୁ ପୁଣି ଫୁଲ, କଷି। ଏ ମୋ ମୋର ବି ଯୋଉ ଦି ତିନିଟା ଗଛ ଅଛି, ସବୁ ବାର ମାସି।
ହଁ- ହଁ ଭଲ ଆଉ।
ହଁ।
ଆ ଆମ ବାରିରେ ବି ବହୁତ୍ ପ୍ରକାର ହେଇଚି, ମୁଁ ବି ଏ କମଳା ଗଛ ଲଗେଇଛି, ଲିଚୁ ଗଛ ବି ଲଗେଇଚି, ଆମ ଦେଶୀ ଲିଚୁ ଯୋଉ
ହଁ-ହଁ-ହଁ।
ଛୋଟ ଛୋଟ ଲିଚୁ ସେ ହୁଏ ନା, ତାକୁ ବି ଲଗେଇଚି। ଆଉ ସପେତା ଗଛ ଥିଲା ଯେ, ତାକୁ ହାଣିଦେଲେ।
ଓ ହୋ ହାଣିଦେଲ ଆଉ ସେଇଟା ବହୁତ୍ ତୁ ବଢିଆ ଲାଗେ ନା, ଦେହ ପାଇଁ ଭଲ ବି ଖାଇବା କଥା। ସେଟା ଆମେ ଛୋଟ ବେଳେ ହଁ ଆମେ ଛୋଟବେଳେ, ତାକୁ ଗଛରୁ ବାରିରୁ ଛିଣ୍ଡେଇକି ଆଣିବୁ ତାପରେ ତା